ଆଜ୍ଞା ହଁ ହ୍ୟୋଲ ହଁ ହାତ ବାଜି କି କଟିଗଲା।
ହଉ ହଉ ଚଳିବ।
ମୁଁ କହିଲି ବାଲିଯାତ୍ରା ବା ତମର ସେପଟେ କଣ ହୁଏ କଟକରେ ନା କଣ?
ହଁ ସିଏ ଯାଇକି ସେଇ ନଭେମ୍ବର ଆଡ଼ିକି ହୁଏ ଆଉ ନଭେମ୍ବର ଡିସେ
ଏ ହଉ ଭଲ ଜିନିଷ ମିଳେ ନା କଣ ବୁଲିବାକୁ ଏମିତି ଭଲ ଲାଗେ।
ସେତେବେଳେ ତ ଭଲ ଟିକେ ନଉଥିଲା ଏବେ ତ ସବୁ ଜିନିଷ ମହଙ୍ଗା ଛୁଇଁଲେ ଛୁଆଁ। ସେଇଭଳିଆ ଜିନିଷ ଆଉ ଗୋଟେ ଦଶ ଟଙ୍କିଆ ଜିନିଷ କୁ କୋଡ଼ିଏ ତିରିଶି ଟଙ୍କା। ହଁ ସ ଏବେତ ସବୁଆଡ଼େ ମହଙ୍ଗା ହେଲାଣି ଆଉ କଣ। ଦହିବରା ତ ଆମ କଟକରେ ଆଗରୁ ତିରିଶି ଚାଳିଶି ଦଉଥିଲେ ଏ ଏବେ ତ ଗୋଟେ ହାପ୍ ପଚାଶେ ଫୁଲ୍ ସ ଏ ସରି ହାପ୍ ଷାଠିଏ ଫୁଲ ସତୁରି ଇ କି କଥା ସତୁ ସତୁୁରୀର ହାପ୍ କଣ ଷାଠିଏ ଥାଏ ସତୁରୀ ର ହାପ୍ କେତେ ଥାଏ। ପଇଁତିରିଶି ଟଙ୍କା ଥାଏ ହଁ ତ ହାପ୍ ତାଲେ ଷାଠି
ତାଙ୍କ ହାଫ୍ ଟା ମାନେ କଣ କହିଲ ସିଏ ପାଞ୍ଚ ପାଚଟା ବରା କି ଛଅଟା ବରା ଦଉଥିବେ ଯଦି ଫୁଲ୍ ହେଲେ ଦଉଥିବେ ଇଏ ସାତଟା ବରା କି ଆଠଟା ବରା ଏମିତି।
ଟିକେ ଯାହାହେଲେ ଭଲ ସହିତ ମାନେ ପଇସା ସହିତ ଭଲ ଖାଇବା ଦବା ଦ କାର୍ ନାଇଁ ଯେମିତି ଆମର ଯେମିତି ଆମର ପୁରୀରେ ମଟର ସୁପ୍ ପ୍ରସିଦ୍ଧ ହେଲେ ସେତେବେଳେ ଭଲ ଦଉଥିଲେ ଏବେ ବି ଭଲ ଦଉଚନ୍ତି ହେ ପଇସା ମାନେ ସେ ଗିନାରେ ଟିକେନାକୁ ଦେବେ ସେଇଆକୁ ସେ ନେଉଛନ୍ତି ଚାଳିଶି ପଚାଶେ। ଟଙ୍କା କଣ ପିବ ଏ
ହୁଁ ହୁଁ ନାଇଁ ଆଉ ଗୋଟେ ଭୁବନେଶ୍ୱରରେ ମୁଁ ଦେଖି ଚି ରାମ ମନ୍ଦିରରେ ଦିଏ ବଢିଆ ଲାଗେ।
ହଁ ମୁଁ ବି ସେଠି ଖାଇଛି। ଆମେ ଯେତେବେଳେ ଯାଉ ଆଉ ସେଠି ଆଉ ବି ସବୁ ବଢିଆ ଖାଇବା ଜିନିଷ ଅଛି ମତେ ସେଠି ସୋୟା ଚପ୍ ବଢିଆ ଲାଗେ ଖାଇବା ପାଇଁ।
ହଁ।
ହଁ ସବୁ ଅଲଗା ଅଲଗା ଅ ମାନେ ସା ସବୁ ସେ ଦିଅନ୍ତି ସୋୟା ଚପ ମତେ ସବୁଠୁ ଭଲ ଲାଗେ ସେ ଯଉ ମଲାଇ ସୋୟଚପ୍। ନହେଲେ ନାଇଁ ପୋଦିନା ହଇ ଚଟପଟା ଆଉ ମଲାଇ ଦିଟା ଯାକୁ ମିଶେଇକି ଆଣିବ ବଢିଆ ଲାଗିବ କମ୍ବିନେସନ।
ମ ଅହ ମାନେ ଅଲଗା ଅଲଗା ଆଣିବ ମିଶେଇକି ଖାଇବ ଆଉ।
ହଁ ହଁ ହଁ। ହଁ ମୋତ ତନ୍ଦୁରୀ ବି ବଢିଆ ଲାଗେ ତନ୍ଦୁରୀ ଚିକେନ ହେଲେ ମୁଁ ଗୋଟେ ଗୋଟେ ଜାଗାରେ ଖାଇଛି ଭଲ ଦିଅନ୍ତିନି ଆଉ ଗୋଟେ ଗୋେ ଜାଗାରେ ଭଲ ଦିଅନ୍ତି।
ହୁଁ ନାଇଁ ମୁଁ ଯାଇଥିଲି ଯୋଉ ଆମର ଗୋଟେ ସାଙ୍ଗଟେ ତାଙ୍କର ଟଙ୍ଗଡି ହେଇ ଥିଲା ସେ ବଢିଆ କରିଥିଲା।
ଆମର ଗୋଟେ ଅଫିସ ରେ ହେଇଥିଲା ଏମତି ଗୋଟେ ଇଭେଣ୍ଟ ହେଇଥିଲା। ସେ ଇଭେଣ୍ଟ ରେ ବି କରିଥିଲେ ତନ୍ଦୁରୀ ଚିକେନ ବଢିଆ ହେଇଥିଲା ମୁଁ ତ ଏକା ସାତ ଆଠଟା ଖାଇଦେଇଛି।
ସାତ ଆଠଟା ମଣିଷ ନା ତମେ କଣ?
ହଁ ଆଉ ଇଛା ହଉଥିଲା ଖାଇବାକୁ ଯେ ଏତେ ଭିଡ ଥିଲା ଆଉ କଣ ଖାଇବ?
ଓ ହୋ।
ଆଉ ଶୀତ ଦିନେ ବି ଟିକେ ହେଇଥିଲା ଗରମ ଗରମ ଥିଲା ପୁରା ବଢିଆ ଲାଗୁଥିଲା ଖାଇବାକୁ। ଆଉ ହେଇଥିଲା ଆମେରିକାନ କ୍ରିସ୍ କ୍ରିସପିକନ ସେଇଟା ବି ବଢିଆ ହେଇଥିଲା ଆଉ ଯାହା ହେଇ ଥିଲା ସବୁ ଚଳିବ ଆଉ ଭଲ କରିଥିଲେ ଖାଇବାକୁ ଆଉ।
ଓହୋ ଆଉ ସବୁ କଣ କରୁଥିଲେ?
କଣ କହିଲ?
ମୁ କହିଲି ଆଉ ସବୁ କଣ କରିଥିଲ ଲାଇଫ ରେ
ନାଇଁନାଇଁ ମତେ ଏମିତି ଭଲ ଲାଗିଥିଲା ସେଥିପାଇଁ ମୋର ମନ ଅଛି। ଚିକେନ ର ବି ଆଉ ଗୋଟେ କଣ କସା ଟାଇପ ର କଣ ଗୋଟେ କରିଥିଲି ମୁଁ ଭୁଲି ଯାଇଛି।
ଓହୋ।
ହଁ ବର୍ଷା ହେଇନି।
ନା ଏପଟେ ଉଠେଇଛି କିନ୍ତୁ କ ପ ଗରମ ପ୍ରବଳ।
ଆମର ବି ଏପଟେ ଡେଲି ଉଠେଇକି ଆସୁଛି ହେଲେ ବର୍ଷା ହଉନି ଆମ ଘର ସାମ୍ନାରେ ଜଣଙ୍କର ଘର କାମ କାମ ହଉଛି ତ ସେ ଘର କାମ କରିବେ ବୋଲି ତାରିଣୀ ମାଙ୍କୁ ନଡିଆ ଯାଚି ଦେଇଛନ୍ତି। ଆଉ ବର୍ଷା ହଉନି ଆଉ। ନା ନା ଏଇଟା ତମେ ବିଶ୍ଵାସ ନ କର ବଟ୍ ମୁଁ ବିଶ୍ଵାସ କରିଛି। ଏଇ ଜିନିଷକୁ ସବୁ ସବୁ ମୁ ଦେଖିଚି।
ଥରେ ହୁଏ।
ହଁ ହଁ ଏମିତି ହିଁ ସତରେ ହୁଏ।
ନା ନା।
ନହେଲେ ନାଇଁ କିଛି ବି ଆମ ଆମେ ଯୋଉଠି ରହୁଛୁ ତାର ଆଖପାଖ ଚାରିଆଡେ ସବୁ ଏରିଆ ରହୁଛି ଆମରି ଏରିଆରେ ହଉନି ମାନେ କଣ ଆମ ଏରିଆରେ କଣ?
ଆଉ କୋଉଠି କୋଉଠି ହଉଛି।
ହଁ ଆମ ଚାରି ପାଖରେ ଯାହା ବି କିଛି ଜାଗା ସବୁ ଅଛି। ଛି ସେଗୁରାକ ସବୁ ହଉଛି ବର୍ଷା କାଲି ବଢିଆ ସେ ବର୍ଷା ହେଇଥିଲା ସବୁଆଡେ ମୋ ସାଙ୍ଗମାନେ କହୁଥିଲେ ଫୋ ଫୋନ୍ କରିକୁ ସବୁ ଆମର ଏମିତି ବର୍ଷା ହଉଛି ଘଡଘଡି ବିଜୁଳି ଆମର ଏଥି କିଛି ନାହିଁ।
ଓହୋ।
ଲାଗୁଛି ଯେମିତି ମରୁଭୂମି ପାଲ୍ ହେଇ ଯାଇଛି ହୁଁ।
ଆଛା ହଉ ହଉ।
ବର୍ଷା ଟିକେ ହେଲେ ବି ଛାତ ଉପରେ ମୁଁ ଗଛ ପତ୍ର ଲଗେଇଛି ତାକୁ ସିଏ ବି ଟିକେ ପାଣି ପାଇଯାଆନ୍ତା।
କୋଉ କୋଉ ଗଛ ଲଗେଇଛ ସବୁ
ଦେହଟା ଭଲ ନାହିଁ ନା ଆଉ ପାଣି ଦବାକୁ ଯିବାକୁ ଭାରି କଷ୍ଟ ଲାଗୁଛି।
ହୁଁ, ହୁଁ, ତମ ଘର କଣ ଛାତ ଉପରେ?
ଗଛ ତ ଛାତ ଉପରେ ଲାଗିଛି ନା, ଘର ଛାତ ଉପରେ କଣ?
ତମ ଘର କୋଉଠି ମାନେ, ଯୋଉ କହନ୍ତି କଣ? ଫାଷ୍ଟ ତଲାରେ ନା ସେକେଣ୍ଡ ତାଲାରେ
ହଁ ପ୍ରଥମ ତାଲା ରେ
ଓହୋ
ଗଛପତ୍ର, ଗଛପତ୍ର ସବୁ ଲାଗିଛି, ମନ୍ଦାର ଫୁଲ, କନିଆରୀ ଫୁଲ, ତଗର ଗଛ, ଆଉ ଖଡ଼ା ମଞ୍ଜି ତି ଏ ଆଣିବି, ଆଣିବି, ବୋଲି ମୋ ସାମୀ କି କହିଲି ଣି, ସିଏ ତ ଆଉଛି ହଲି ଦୋହଲି କି ଆଉ ତାକୁ କହିଲେ କୋଉ ସିଏ ମୋ କଥା ମନେ ରଖୁଛି ତାର, ତାର ନିଜର ସବୁ ଜିନିଷ ମନେ ରହୁଛି, ମୁଁ କହିଲେ କଣ ମନେରହି ଟଙ୍କା, ଦଶ ଟଙ୍କା ନବ, ଖଡା ମଞ୍ଜି ଟିକେ ଆଣୁନି ଏବେ ଟିକେ ବର୍ଷା ହେଲେ ଟିକେ ମଞ୍ଜି ବୁଣି ଦେଲେ ଟିକେ ଗଛ ହୁଅନ୍ତା ତାକୁ ଖାଆନ୍ତି।
ହୁଁ, ହୁଁ, ସ୍ଵାମୀଟା ଗଲଉ ମାନେ ବଦମାସ ଟା ତାହେଲେ ଆଉ
ହଁ ଭାରି ବଦମାସ, ଟିକେ କଣ ଟିକେ ନୁହଁ, ଭାରି ବଦମାସ।
ହାରିବ ନାହିଁ ସ୍ବାମୀତା ନାରେ ଏମିତି କହୁଛୁ ଶୁଣିଦବ ଆସିକି ଯ ଦବ ଧରିକି।
ଶୁଣିଲେ କଣ, କଣ ହେଲା? ତା ମୁହଁରେ କହୁଛି ସିଏ ପଛରେ କହିଦେଲେ କଣ?
ତା ମୁହଁରେ ବି ତାହେଲେ କହୁଛୁ। ଛୋଟବେେଳେ ଯାହା ଥିଲୁ, ସେଇଆ ଅଛୁ, ଆଉ ତାମାନେ
ହଁ।
ଛୋଟବେଳେ ଯେମିତି ଥିଲୁ, ସେମିତି ଅଛୁ ଆଉ
ହଁ, ହଁ
ଯାହା କହିବୁ ମୁହଁ ଉପରେ ଆଉ
ହଁ। କାଇଁ ମୁଁ କଣ ଚୋରି କରିଛି କି, ପଛରେ କହିବି।
ଚୋରି କଣ କରିବା ଦରକାର।
ମଗଦାରିଲ
ହ, ନାଇଁ ସେଇ କଥା କହୁଛି ପରା ତମକୁ
ଆଉ ହେଲା, ଗୋଟେ ଗୋଲାପ ଫୁଲ ଗଛ ଅଛି ଆଉ ଗେଣ୍ଡୁ ଫୁଲ ଗଛ ଅଛି। ଅଛି, କିନ୍ତୁ ଗେଣ୍ଡୁ ଫୁଲ ହଉନି ହେଲା, ଆଉଁ
ପିଜୁଳି ଗଛ ଲଗଉନ?
ପିଜୁଳି ଗଛ ବି ଗୋଟେ ଅଛି ଯେ ହେଲେ ସେ ସିଣ୍ଟ ମାନେ ସେଇଟା ଦେଶୀ ଗଛ ଟା ନା ଏଇଟା ଛୋଟ ଗଛରେ ଫଳ ହବନି, ଯଦି ହାଇବ୍ରିଡ ଗଛ ଆଣିଥାନ୍ତୁ, ତାହେଲେ ଛୋଟ ଗଛରେ ଫଳ ହେଇଥାନ୍ତା, ଯେହେତୁ ଦେଶୀ ଗଛ ଗଛ ଆଉ ଦୁଇରେ ମାଟି ବି, ତାକୁ ସେ ଯୋଉ କଡୁଆରେ ଲାଗିଛି ସେ ତାକୁ ମାନେ ଯଥେଷ୍ଟ ପରିମାଣରେ ଯୋଉ ସାର ସେଇଟା ପାଉନି, ସେ ମାଟିରୁ ତା ପାଇଁ ଟିକେ କଣ ଦେଲେ ହବ, କିଣିକିି ଆଣିକି, ଆଉ ସମୟ ହଉନି ସିଏ ଅଛି ଖାଲି ଟିକେ ଏଇ ଏଠି ଗୋଟେ ମାଉସୀ ଅଛନ୍ତି, ତାଙ୍କର ଡାଇବେଟିସ ଅଛି ତ ସି ସେଇ ପତ୍ରକୁ ନେଇକି ବେଳେ ବେଳେ ଟିକେ ଖାଆନ୍ତି, ମୁଁ ବି ଟିକେ ବେଳେ ବେଳେ ଆଣିକି ଖାଏ, ସେଥିପାଇଁ ସେ ଅ ଅଛି, ଆଉ ତାଦରେ ଫଳୁନି।
ଆଛା, ଆଛା, ଭଲ ଆଉ ସବୁ ତ ଭଲ ଜାଟିଛି -
ଆଉ ଆଲୋଭେରା ଗଛ ବି ଅଛି ଆଉ ଆମର ଗୋଟେ ସପୁରୀ ଗଛ ଅଛି ଯେ -ଗୋଟେ ସପୁରୀ ଥିଲା, ମାଙ୍କଡ ଆସିକି ଖାଇ ହଁ ଆଉ ସମୟ ସିନା ଥିଲେ ତମ ପାଖରେ ତମ ଲଗେଇବ, ତମେ ତ ଏତେ ବ୍ୟସ୍ତ
ଏ ସେ କାମ କାମ କାମ କର୍ମ ଗୋଟେ ସେ କିଏ କହିଲା?
ଆଉ କାମ ତ ଖାଲି ତମର ଏମିତି ତାଡ଼ିକି
ଁ ଆରେ ପ୍ରବଳ କାମ ରହୁଛି ମାନେ ଗୋଦାମ ଆସ ଯାଅ ସକାଳ ସାତଟାାରୁ ରହିଲେ ରାତି ନଅଟା ହେଇ
ଲୋକ ଏମିତି ବି ଲୋକ ଏମିତି େ କାମ କରୁଛନ୍ତି ପନ୍ଦର ଘଣ୍ଟା କାମ କରିକି ଯାଇକି ବି ଅନ୍ୟ ସବୁ କରୁଛନ୍ତି କିନ୍ତୁ ରବିବାର ଦେଲେ କଣ କରୁଛୁ
ଓୁଁ ହୁଁ ହଁ। ହଉ ହଉ।
ତମେ କରିପାରିବ ନା?
ରବିବ ଏଟା ଛୁଟି ଦିନ ବା ସେଟା ଖାଲି ଖାଇବ ପିଇବ ଶୋଇବ।
ମାନେ ମାନେ ସପ୍ତାହ ଟା ଯାକ ଖଟିବ ତମେ ତାପରେ ଗୋଟେ ଦିନ ଶୋଇବାକୁ ମିଳିବ ଶୋଇିବନି
ଆ ତମେ କୋଉଠି ଶୁଅ ଯେ ତମେ ବା ତମେ କୋଉଠି ଶୁଅ ତମକୁ ଫୋନ କଲେ ବା ତମେ ଯାଇଥିବ କୋଉଠି ତମ ସାଙ୍ଗ ହିଁ ସୁଅ କୋଉଠି ବସିକି ଫୋନ୍ ଦେଖୁଥିବ ନହେଲେ
ତମକୁ ମୁଁ ଗୋଟେ ଥର ଫୋନ କରିଥିଲି ତମ ପରା କହୁ ମତେ ଏଇ କଥା ହ ମିଛ ନିଜର ମନ ରନୀ ଆଉ କାହାକୁ କଣ କହୁଛୁ ଆଉ।
ହୁଁ। ଓହୋ ଆଉ ଯାଉ କହ କୁହ। ଆଉ ରଥ ର ରାତିରେ ଦେଖାଯାଉ। ଗଲା ପରେ ଜଣା ପଡିବ କଣ କରିଥିବ କଣ ନାହିଁ ପାଗେଳି। ଆମ ଘରେ ତ ଗୋଟେ ବଡ ପାାଗଳି ଅଛି।
ହଁ ତମେ ତ ଭାରି ଭଲ ପାଗେଲି ଡାକୁଛ ତମେ।
ଆଁ।
ତମେ ତ ଭାରି ଭଲ ତାକୁ ପାଗେଳି ଡାକୁଛ ଆଉ।
ଆରେ ସତରେ ପାଗିଳିଟା। ମୁଣ୍ଡ ବାଡ଼େଇ ଦବ ମୁଣ୍ଡ ବାଡ଼େଇ ଦବ ରାଗିଗଲେ ମେଡିସିନ ଖାଇଦଉଛି କହୁଛି ମେଡିସିନ ଖାଇଦେବି ଫେଣି ଖାଉଛି କୋଉ ମେଡିସିନ କହିଲ ଫେନ୍ ନହବ ସେଇ ମେଡିସିନ ଖାଉଛି। ହଁ ପେନକିଲେର ଖାଇ ଦଉଚି। ପଗଳାହେଇଯାଇଛି କଣ କଣ ଆରେ କଣ ଆରେ ଏମତି ପେନକିଲ୍ଲର ଖାଇଲେ କଣଟା ହବ ତଥାପି ଡର ଲାଗୁଛି ନା ମେଡିସିନ ଟା ଆଡୁ ସାଡ଼ୁ କଣ ରିଆକ୍ସନ କରିଯିବ କାଳେ।
ତମେ ତାହେଲେ କିଛି କରିଥିବ ସେଥିପାଇଁ ସେମିତି କିଛି କରୁଥିବ ନହେଲେ ଆଉ ତମେ ସ୍ୱାମୀ ହେଇକି ତ ଜାଣିପାରୁନ ତାର ମାନସିକ ପରିସ୍ଥିତି କଣ।
ହୁଁ ହୁଁ। ମାନସିକ କଣ କଣ ସେଟା ଦୁଶ୍ଚିନ୍ତା ନା ପରିସ୍ଥିତି?
ତମେ ଯଦି ଜାଣି ନ ତାହେଲେ ବାହା ହଉଥିଲ କାହିଁକି ତମେ ସ୍ୱାମୀ ହେବା ପାଇଁ ଯୋଗ୍ୟ ନୁହଁ।
କିଏ ମୁଁ?
ହଁ।
କିଏ କହିଲା ମୁଁ ଯୋଗ୍ୟ ନୁହ?
ଆଉ ତମେ କହୁଛ। ପାଗଳିଟା ସ୍ତ୍ରୀ ତାପରେ କହୁଛ ସେ ଏମିତି କରିଦଉଛି ସିଏ ଏମିତି କଣ ମନକୁ ମନ କରିଦଉଛି। ନା ନା ମୋ କହିବା କଥା ଗୋଟେ ଲୋକ କଣ ମନକୁ ମନେ ଏମିତି କରିଦଉଥିବ କିଛି ତ ଗୋଟେ କାରଣ ଥିବ ନା ଆଉ ସେଇ କାରଣ ଟା ସେଥିପାଇଁ ତମେ ହିଁ ପ୍ରଥମତ ଦାୟୀ ଥିବ ସେଥିପାଇଁ ସେ କରୁଥିବେ ଏମିତି।
ହଁ ବା ପାଗଳିଟା ଆଉ କଣ କରିବ।
ବେକାରିଆ କଥା ବାର୍ତ୍ତା କରୁଛି ଏଠି ବସିକି କିଛି।